ହାଲୋ।
କଣ କରୁଛ?
ନା ଏଇଠି ବସିଥିଲି ଆଉ।
ଖାଇନାଣି?
ନାଇଁ ଖାଇନିଁ ଖାଇବେ ଭୋକ ଗଲାଣି ଜୋରରେ
ହ ଓ ହୋ। ହଉ ମୁଁ ଆିଲ ଖାଉଥିବ ମୁଁିଲ କଲ ଟା କରିଦେଲିି ନା।
ହୁଁ।
ଆଉ?
ନାଇ ଭଲ ହବ ଆଉ କଣ ହୁଁ?
ଘରେ ସମସ୍ତେ ଖାଇଲେ ନା?
ନା ଏ ରୋଷେଇ ଘଷ ହେଇନି ବୋଉ ଆଜି ଘରେ ନଥିଲା ଯାଇଥିଲା କୁଆଡେ ଗୋଟେ ଭଲ ଲାଗୁନି ମୁଡଟା ଆଜି ଭୋକ ଗଲାଣି ଦେହ ମୁଣ୍ଡ କଣ ଯାଉଛି ଭଲ ଲାଗୁନି।
ତମେ କଣ ଟିକେ କରି ଖାଇଦେଲାନି?
କଣ କ ଭଉୀ ଗୋଟେ ମୋର ଅଛି ସିଏ ତ କରିକି ଦଉନି ଖାଇବାକୁ ମୁ କଣ କହିବି?
ଭଉଣୀ କଲେ ନ କହଲେ କଣ ତମେ କରିବ ତମ କଲେ ଖାଇଲେ କଣ ହବ କି?
ନାଇଁ ଭଉଣୀ ଦେବା କଥା ସିଏ ରୋଲ କାଢୁଚ ଦୁନିଆ
ହଁ ତମେ କ ଦବା କଥା ଯଦି ସେ କରୁନି ତମେ କରିଦେଇକି ଖାଇ ଦେଇଥାନ୍ତ ତ ଏମିତି ହଁ ହଁ ହ ଭୋକରେ କ ଖାଇଁ
ସିଏ କିଏ କଥାବାର୍ତ୍ତା ହେ
ନା ହଁ ହଉଛ ନା ଦେହ କ ହେଇ ଯାଉଛି ଇଏ ହେଇଯାଉଛି। ଯଦି ବ ଟା କଲାନି ତମେ କରିଦବା କଥା ନା।
ନାଇଁ ସେ କରିବା କଥା କରିଲାନି କାଇଁ ସେଇ କଥା ଭଲ ଲାଗୁନି ମତେ
ସିଏ କରିବ ବୋଲି କଣ ମଇଛି ନା କଣ ତମେ କଣ କରିବ ତମେ ପୁଅ ମାନେ ଖାଲି ଖାଇବ?
ହଁ ସିଏ ମତେ ଯେମିତି କରିକି ଦିମତି ତମେ କହୁଛ?
ସେଇଟା ତମେ ଜାଣିଥିବ ତମ ଘର କଥା ନା ଥୋ ନା ମେ
ଆଉ ତମେ ଏମିତି ଜୋରସୋର ରେ କହୁଛ ମୁଁ ସେଇଥିାଇଁ କହିଲି।
ହୁଁ ହୁଁ।
ଆଉ?
ହଁ ଆଉ କଣ କୁହ?
ଦେହ ମୁଣ୍ଡ କଣ ହେଇଯାଉଛି ଥଣ୍ଡା ହେଇଯାଇଛି ମୋତେ ଜୋରରେ।
ଏମତି ଏତେ ଭୋକ କରୁ ଥିଲା ଖାଇବା କଥା ନା କିଛି ତ ଆଲିଷ୍ଟ ଖାଇ ହେ ଯାଇଥାନ୍ତା ଆଉ ଏମିତି ଦେହ ମୁଣ୍ଡ ହେଇଯାଉଛି କହିଲେ କଣ ହେଲା?
ଆଉ କଣ କରିବି
ଛାଡା କଣ ଆଉ ତମକୁ କହିବ କହିବାକୁ କିଛ ନାହିଁ ଖାଇ ନ ଖାଇ ଦେବା ଖଣ୍ଡ କଣ ହେଇଯାଉଛି
ହଁ ବା
ପାଣି ଟୋପେ ପିଇ ଦଉନ ନହେଲେ
ଖଣିିଆ ପିିକ ଆଇ ଲେଇ ଏକା ଜଷ୍ଟ
ଖରାବେଳେ କଣ ଯୋଉ ସକାଳେ କଣ ଖାଇଥିଲେ କି
ସକାଳେ ଖାଇଥିଲି ଚା ଆଉ ରୁଟି
ଓଁ ହଁ ସେଇଥିପାଇଁ ଭୋକ କରୁଛି ଆଉ ଏତେବେଳେ ହେଲାଣି ଆସି ଗୋଟାଏ ସାଡେ ଗୋଟେ ତ ଗୋଟେ ସାତ ଦେଲାଣି ଆଉ
ହଁ ବା
ତମ ବୋଉ ଆସିଲାଣି
ହଁ ବୋଉ ଆସିଲାଣି ଯାଇଥିଲା ଏ ଯୋଉ ଗ୍ୟାସ ନୁହ ଯୋଉ ଆଜିକାଲି ତ ଜାଣିଥିବ ଗ୍ୟାସ ରେ ଯୋଉ ପ୍ରୋବ୍ଲେମେ
ହୁଁ କଣ ହେଲା
ମାନେ କେ ୱାଇ ସି ଫର୍ମ ଫିଲ୍ଅପ୍ କର ଅ ମିଳୁନଥିବ ଗ୍ୟାସ୍ ତମେ ତ ଜାଣିଥିବ ଆଜିକାଲି ଯେ ତି ଗ୍ୟାସର ଅଶୁବିଧା ହ ନାଁ ନହିଁ
କାଇହିଁ ତମର କେ ୱେଇ ସି କରିବାକୁ କାଇହିଁକଲା ତମେ ମଗୁନ କି ଏନି ଟାଇମ ଗ୍ୟାସ୍ ଆସୁନି କି ତମର
ଏମିତି ଆମେ କଣ କେତ ଏବେ ତ ମଝିରେ କଣ ଇରାକ ନା ଇରାନ ଇଏ ଯୋଗୁ ଯୁଦ୍ଧ ଯୋଗୁ ପେଟ୍ରୋଲ ଡିଜେଲ ଏ
ଅ ସେଇଟା ତ ଠିକ ଅଛି ପେଟ୍ରୋଲ ଡିଜେଲ ତ ଏଇ ଟା ବି ଯୁଦ୍ଧ ଯୋଗୁଁ ବନ୍ଦ ଥିଲା ଯେ ହେଲେ ତମର ଏନି ଟାଇମ୍ ମଗାଇନି କି ଏନି ଟାଇମ୍ ନ ମଗ ମୁଁ କହିଲି କେ ଉଆଇସି ଇସୋ କରେ
ହଁ ଆମର ମଗା ଆନଥିଲା ମଝିରେ
ହ ହଁ ଏମିତିରେ ଗ୍ୟାସ ପ୍ରୋବ୍ଲେମ ହଉଛି ତା ଦେହରେ ମଗେଇନା ସେଥିପାଇଁ ଆଉ ହଁ ଯାଇ କେ ବି ସି କରିଦେଲେ ଆସିବ ଆଉ କଣ
ହଁ ସେ ନିହାତି କେତେ ଦିନ ଲାଗଯିବ କେ ୱାଇ ସି ହେଲା ବେଳକୁ
ନା କାଲି କେ ଯଦି ଆଜି ଆଜି ହେଇଛି ନା ହେଲା ନାଇଁ
ନା ଆଜି ଯାଇନାହାନ୍ତି କାଲି ଯିବେ
ହଁ କାଲି କଲେ କାଲି ହେଇଯିବ ମ କର୍ଷରେ ସାଙ୍ଗେ ସାଙ୍ଗେ ବୁକିଙ୍ଗ ବି କରିହବ
ଅ ହୁଁ
ଉ ତମର ଗ୍ୟାସଟା
ତମର ଗ୍ୟାସ୍ ଅରିକା ଆସିବ ଘରକୁ
ହଁ ଆମର ଏଲ ପିଜି ତମର କଣ
ଆମର ବି ସେ ଏଲପିଜି
ଓହୋ ନାଇଁ ମୁଁ ଶୁଣିଥିଲି ଯୋଉ ଉଜି କଣ ସେଟା ପୂଜା ଏମିତି ଗୋଟେ କିଛି ଗ୍ୟାସ ରୁ ନାହିଁ ତାଙ୍କର ବଢିଆ ଅଛି ସେମାନେ ତାଙ୍କଠୁ ଗ୍ୟାସ୍ ଆଣିବ ତମ ଆକାଉଣ୍ଟ କୁ ତିନିଶହ ଟଙ୍କା ତିନିଶହ ଟଙ୍କା ରିଟନ ଆସିବ
ଭଲ ନା
ଆଉ ଏଇଟାରେ କଣ ଏଇଟାରେ ଯେତେ ଟଙ୍କା ଦବ ସେତିକି ଆଉ ଗ୍ୟାସ୍ ନାହିଁ
ହୁଁ
ଆଉ କଣ
ଆଉ ଦେହ ମୁଣ୍ଡ ଭଲ ଅଛି
ହଁ ଦେହ ମୁଣ୍ଡ ମୋର ଭଲ ଅଛି ତମର ତମର ତ ଦେହ କଣ ହେଇଯାଉଛି ଆଉ
ହୁଁ ହୁଁଁ
ହୁଁ ହଉ ତମ ଗ୍ୟାସ୍ ହେଲେ ତମେ ନିଜେ ନିଜେ କରିଦବ ଆଉ ଖାଇବା ଆଉ
ହଁ ଗ୍ୟାସ ହେଲେ ତ ନିଜେ ନିଜେ କରିଚ ଆଉ କଣ ଅଛି?
ହୁଁ ହୁଁ ତମୁକୁ କଣ ଖାଇବାକୁ ଭଲ ଲାଗେ?
ମତେ ମ୍ୟାଗି ବେଶୀ ଖାଇବାକୁ ଭଲ ଲାଗେ।
ମ୍ୟା ମ୍ୟାଗି ଆସେ?
ହୁଁ କାଇଁ ତମୁକୁ ଆସେ ନି କି?
ନା ମତେ ମ୍ୟାଗି ଆସେନି।
ଆଉ କଁ ଆସେ ତମୁକୁ?
ମତେ ଓନଲି ପାଣି ଫୁଟେଇ ଆସେ।
ହିଁ ପାଣି ଫୁଟେଇ ଆସେରି ଏତ ସମସ୍ତେ କରିପାରିବେ।
ସେଇଟା ମୁଁ ଗୋଟେ ୟୁନିକ୍ ଜାଣିପାରୁନ। ପାଣି ଫୁଟା ବି ଗୋଟେ
ଯୋଉ ଜିନିଷ ୟୁନିକ କାହାକୁ କୁହନ୍ତି ଯୋଉ ଜିନଷ ଟା କେହି ଜାଣିନଥାନ୍ତି କେବଳ ଜଣଙ୍କୁ ଛାଡିଦେଲେ। ତାକୁ କହନ୍ତି ୟୁନିକ୍। ଏଇଟା ତମେ ଯୋଉ କହୁନ ଯୋଉ ପାଣି ଫୁଟେଇବା ଏ ପାଣି ଫୁଟେଇବାଟା ହଉଚି କମନ୍ ୟୁନିକ୍ ନୁହଁ।
ନା ନା ତମେ ବୁଝି ପାଇଲନେଇ।
ତମେ ମୋ କଥା ବୁଝି ପାଇଲନେଇ।
ତମେ ବୁଝିପାଇଲଣି ତମେ ଭାବୁଛ ଏଇଟା ପାଣି ଫୁଟା ତ ସମସ୍ତଙ୍କୁ ଆସେ କିଏ ମନା କଲା କି? କିନ୍ତୁ କିଏ କହେ ମତେ ତ? କଣ ଆସେ ତାକୁ କିଏ କହେ ତ ମୁଁ କହୁଚି ମତେ କେବଳ ପାଣି ଫୁଟା ଆସେ ବଲି କେ କହନ୍ତି କି କେବେ ଶୁଣିଛ?
ତମର ବୁଝିଆ ଭୁଲ ଇଏରେ ପାଣି ଫୁଟାନ୍ତି ତ ସମସ୍ତେ ହଁ ନା ନାଇଁ? ତମେ କହୁଚ ମତେ ପାଣି ଫୁଟା ଆସେ। ମୁଁ ସେଇ କଥା କହୁଚି ଏଇଟା ୟୁନିକ୍ ନୁହଁ କମନ୍ ଏଇଟା।
ଓହଃ। ହଉ ତମେ ତମ ଯାଞ୍ଚରେ ବୁଝିଲ। ଆମେ ଆମ କଥାରେ ବୁଝିଲୁ ଆଉ ତମକୁ ଥୋଡି ନା ଆମେ ବଝିପାରିବୁ ନା ଆମକୁ ତମେ ଥୋଡ଼ି ନା ବୁଝ୍ ତମର କଣ ଗୀତ ବାଜୁଚି ନା କଣ?
କାଇଁ ନାଇଁ ତ ଗୀତ ତ ଶୁଭୁନି ମତେ କିଛି।
ଅଁ ହଁ। ଆଉ କାଲି କଲେଜ ଯିବ?
ହଁ କାଲି ଟିକ୍ କାଲି ନୁହଁ ସୋମବାର ଦିନ କଲେଜ ଯିବି ଭାବୁଛି। ସୋମବାର ଦିନ ଗଲେ ଭଲ ହବ।
ହଁ ଯାଅ କଲେଜ ଯିବ ପୁଣି ଏକଜାମ ହବ ନା କଣ ଆରି ଭିତରେ ଆଉ କଣ କୁହ ଦେହ ଜୋରେ କଣ ହେଇଯାଉଚି କି?
ହଁ ବା ଦେହ ଭାଇ ହଉଛି ଭୋକ କଲାଣି କଣ କରିବି ଜାଣିପାରୁନି।
ଆଉ ଯାଉନ ନହେଲେ କଣ ଗୋଟେ କରିକି ଖାଇଦବ।
ଏଇ ଖା ମୁଢି ଖାଇକି ଆଇଲି ମୁଠାଏ ଦି ମୁଠା।
ଓ ମୁଡେ ମୁଢି ଖାଇ ଛାଡା ଛାଡା ଆଜି ତମ ବେଳା ଟା ଖରାପ ହଉ ମୁଢି ଖାଇକି ନା
ଛେଳି ଦେଖିକିନା ମଟନ ଖାଇବାକୁ ଇଚ୍ଛା ହଉଚି ମେ ମେ ହଉଚନ୍ତି ହୁଁ।
ତମ ଭଲ ଲାଗେ ମଟନ୍ ଖାଇଆକୁ?
ସେଇଭଳିଆ ଆଉ ଏତେ ପାଗଲା ନିଆ ଆଇଁଷିଆ ଗନ୍ଧ ହୁଏ ସେ ସେଇଟା।
ହଁ ଯାହା ବି ଉମ୍ ମତେ ଭଲ ଲାଗେନି ଆକ୍ଚୁଲି ସବୁଠୁ ଭଲ ଭେଜ ଖାଇବ ଭଲ।
ହୁଁ ଆଉ ସିଲିଆ କେବେ ଯାଇଚ?
କଆଡେ?
ସିଲିଆ ବା ଦୁର୍ଗା ମନ୍ଦିର।
ଦୁ ହଁ ଯାଏ।
ଯାଅ ସବୁ ବର୍ଷ?
ନାଁ ସବୁ ବର୍ଷ ନୁହଁ ଏମତି କୋଉ ବର୍ଷ ଯଦି ମନ ହେଇଥିବ ଯାଏ ଆଉ।
କାଇଁକି ସେ ଏମତି କଣ କି ଏମତି ତମକୁ କଣ ଛେଙ୍କ ଦେଇଥିଲା କହୁଚ ସେମିତି ମନ ହେଲେ ଯାଏ
ମନ ହେଲେ ମାନେ କଣ ଘରେ ନେଲେ ଯିବୁ ନା ଆଉ କଣ ସେମତି ପଳେଇବୁ ନା କଣ?
ତମେ କହୁଚ ଟି ରଘୁନାଥ ପୁର ତମ ଘର?
ଆଉ ରଗୁନାଥପୁରା ଆଉ ରଘୁନାଥପୁରୁ ଶିଲଙ୍ଗ ମୁଁ ସାଇକଲ ରେ ଯିବି ନା କଣ?
ଆଉ କଣ ତମ ପାଇଁ କାର ବୁକିଂ ହବ।
ଟା ନ ମୁଁ ବାଇକି କି ସ୍କୁଟିରେ ନେଲେ ମୁଁ ଯିବି ନା ଆଉ ସେମିତି ମାଡି ଯିବି ନା କଣ।
ମୁଁ ସବୁ ବର୍ଷ ଯାଏ ସେଠିକି, ପଣା ପଣା ହୁଏ।
ହୁଁ, ହଁ ଆମ ଆସିଲା ଯେ
ଓହୋ କୋଉ ଯାଗାରେ କହିଲ ତମର ପିଇସି ଘର ନାଁ?
ସେ ଯୋଉ ଟର୍ନିଂ ଟା ଦେଖିଚ ଯୋଉ ଭିତରକୁ ଯିବା ପାଇଁ ସେ ଯୋଉ ଗଡାଣୀ ପାଖ। ମାନେ ଗୋଟେ ଯୋଉ ଇଏ କହନ୍ତି ତ
ବୁଝିପାଇଲିନି ଆଉଥରେ କହିଲ?
ମୁଁ କହିଲ ସେ ଯୋଉ ଆଡୁ ଯୋଉ ବି ଗଲା ବେଳକୁ ଯୋଉ ପୋଖରୀ ଆଡକୁ ଯୋଉ ମୋଡାଣଟା ସିଲ ଯିବା ପାଇଁ ଠାକୁ ତାରକୁ ଗୋଟେ ମୁୂା ଆଣ ନିନଥାଏ?
ହଁ ହଁ ହଁ।
ହୁଁ ସେଇ ମୋଡ଼ାୀ ଭିତରେ ଯୋଉ ଫାଷ୍ଟ ଯୋଉ ଘରଟା ଯୋଉ ଦୋକାନ ରେ ଅଛି?
ଆ୍ଛା ଓହୋ ତାହେଲେ ସେଇଠି ତମର ତ ପିସ କରର।
ହୁଁ ସେଇତ ତାଙ୍କର ବି ପଣା ଫଣା ବିକନ୍ତି।
ପଣା ବିିକ୍ରି ହୁଏ ସେଇଠି ମତେ ପଣା ବେଶୀ ଖାଇବାକୁ ବେଶୀ ବଢିଆ ଲାଗେ ପଣା ଟା।
ଉ ନଡ଼ିଆ ପଡ଼ିଆ ଗାଁ ସବୁ ବଖନ୍ତି।
ହଁ ପଣା କଣି
ଓଁ ହୋ।
ପ ଭଲ ଲାଗେ ସେ ଠାକୁରଙ୍କର ଜାଗା ଟା ବି ଭଲ ଲାଗେ ମେଳା ବି ସେଠି ପଡେ।
ହଁ ଯେ ଜେଗା ଟା ବି ଭଲ, ବହୁ ଶାନ୍ତ ପରିବେଶ ଟା ବି ସିନା। ଆଉ ସେ ଜାଗାରେ ବି, ଆଉ ଇଏ ନାଇଁ କି ମହାନଦୀ ଟା ବି ଯାଇନି ସେ ଜାଗାରେ?
ହଁ ବା ସେଇ ବଢିଆ ଜାଗା ଟା ମସ୍ତ ପ୍ଳେସ୍ ଟା। ତମକୁ କଙ୍କଡ଼ା ଖାଇବା କୁ ଭଲଲାଗେ?
କଙ୍କଡା ଛୁଆ ବେଳେ ଥରେ ଖାଇଥିଲି।
ଏମତି ଫଡ ଫଡ ସାଉଣ୍ଡ କଣ ହଉଛି?
ଏବେ ଶୁଭିଲା?
ହଁ, କ୍ଲିୟର ଶୁବୁଛି ଫଡ଼ ଫଡ଼ ହେଇକି ସାଙ୍ଗେ ସାଙ୍ଗେ ହଉଥିଲା କେଡ଼େ ଜୋରରେ ତ ବାଡଉଛ ନା ଫୁଙ୍କୁଛ ମୁଁ ଜାଣିପାରୁନି।
ତମ ତମେ ଟିକେ ମାନେ ଟେନସନ ଅଛ ତ, ମୁଁ ଫୁଙ୍କିକି ତମକୁ ଥଣ୍ଡା କରିଦଉଛି।
ଅହ, ମୁଁ କହିଲି ସେଠିବା ମହାନଦୀ ଟା ଅଛି ବା।
ମୁଁ ଏଠି ବଇଛି ଆମ ପୋଖରୀ ମୂଳରେ ଗୋଟେ କଙ୍କଡ଼ା ଯାଉଛି ଗୋଟେ ଛୋଟ କଙ୍କଡ଼ା।
ହଁ, ମୁଁ ଛୁଆ ବେଳେ, କ ମୁଇ କଙ୍କଡା କଥା କହୁଥିଲି ଭୁଲିଗଲି। ସେଇ ଛୁଆ ବେଳେ ମୁଁ ଥରେ କଙ୍କଡ଼ା ଖାଇଥିଲି, ମୋ ଭାଇର, ମୋ ଭଉଣୀର, ମାନେ ମୋ ବଡ଼ବାପା ପୁଅ ହଁ, ଆମ ବାପା ଯ ତିନି ଭାଇ ହେଲା ମୋ ସଭା ବଡବାପା ଯିଏ ତାଙ୍କରି ପୁଅ ଆ ମୋ ଭଉଣୀ, ଖାଇଥିଲି ନାଳରୁ କଙ୍କଡ଼ା ଧରିିକି।
ଓ ହୋ ସମସ୍ତେ ଖାଇଥିଲ?
ତିନି ଜଣ ଖାଇଥିଲୁ।
ହଁ। ମତେ କଙ୍କଡା ଭଲ ଲାଗେନି, ମୁଁ ଜମା କଙ୍କଡା ଖାଇନି ଆଜି ଯାଏ।
ହଁ, ଜମା ଖାଇନଥିବ
ସତ ମୁଁ ଆଜି କଙ୍କଡ଼ା ଖାଇନି।
କଣ ମୋର ମନ ଅଛି କଣ କହୁଥିଲା ମୁଁ ଛୁଆ ବେଳେ ଥରେ ଖାଇଥିଲି ପୁଣି କହୁଛି ନାଇଁ ମୁଁ ଖାଇନି।
ନା ନା ମୁଁ କେତେବେଳେ କହିଲି ମୁଁ ଜମା କଙ୍କଡା ଖାଇନି ସେବଳ ମତେ ଭଲ ଲାଗେ
କି ଏବେ ମୁଁ କହିଲି ଏବେ କହୁଛ ବୋଲି,।
ନା ନା ମୁଁ କେବେ ବିି ଖାଇ ନାଇଁ ନା ମୁଁ ଏବେ ବି ନା ମୁଁ କେବେ ବିି କଙ୍କଡା ଖାଇନି।
ଗାଲୁଆ ତମେ।
ଗାଲୁ କଣ ମୁଁ ତମକୁ ବୋଧେ ଶୁଭା ଯାଇନି ବଲ ଠିକ ସେ। ଆମେ କଥା ହେଲା ବେଳେ ବ ଆଡେ ସାରେ ଧଧ୍ୟାନ ଦଉଛ, ଟା ଦେଲେ ସେନା, ନାଇଁ ଆଉ ସବୁ ଭଲ। ମୁଁ ବାରିଆଡ଼େ ବୁଲୁଛି ସେଇ ବାରିଆଡେ ଭଲ ଭଲ ଜିନିଷ ଦେଖିବାକୁ ପାଉଛି, ଏଠି ସାପ ଅଣ୍ଡା କି କଣ କେ ଜାଣି?
ସାପ। ମୁଁ ମୁଁ ଏଇଠି ବଇଛି ଗୋଟେ ଗେଣ୍ଡାଟେ ଦେଖିଛି, ତମ ପାଖରେ ସାପ
କେଜାଣି କୋଉ ଅଣ୍ଡା କେଜାଣି ବହୁତ ଛୋଟ ଛୋଟ ଅଣ୍ଡା।
ସାପ ଅଣ୍ଡା ଦେଇଦବ ବୋଧେ ପ୍ରାଏ
ସାପ କଣ ଏତେ ଅଣ୍ଡା ଦିଏ?
ସାପ ବେଶୀ ନାହିଁ ହଁ ଦିଟା ତିନିଟା ଅଣ୍ଡା ଦିଏ।
ନାଇଁ, ଏ ବା ବେଙ୍ଗ ଫୁଲା ବୋଧେ ଇଏ।
ଆଉ
ବେଙ୍ଗ ଫୁଲାକୁ ମୁଁ ଭୁଲରେ ସାପ ଫୁଲା କହିଦେଲି।
ହୁଁ ହୁଁ।
ଗୋଟେ ମା କିବେ ତମ ଘରେ ବେଙ୍ଗ ଅଛନ୍ତି?
ଆମ ଘରେ ବେଙ୍ଗ ହଁ ସେ କୁହ ନାହିଁ ସେ ବେଙ୍ଗୁକୁ ଚାାଡିକି ଯାଉଛି ଗୋଟେ ଜାଗାରେ ପୁଣି ଘରକୁ ପଳେଇବ
ହଁ ମୁ ବେଙ୍ଗ ମାନଙ୍କ ତମ ଯେତେ ଛାଡିବ ସେ ତମ ଘରକୁ ଆଉ ତାଙ୍କ ସାଙ୍ଗ ସାହି ଛଡି ସେ ସମସ୍ତଙ୍କୁ ଡାକିକି ନେଇଆସଏ।
କାଇଁ ନେଇକିନା ଯଦି ମହାନଦୀରେ ଛାଡିଦବ ମହାନଦୀ କଡରେ।
ଆଉ ମରିଯିବ ମରିଗଲା ପରେ ଆଉ ଥଥିଲୁ ନା ତମ ଘରକୁ ଆସିପାରିବି।
ସିଏ ଆଉ ଆସି ହିଁ ପାରିବନି ସେ ଜାଗାାରୁ।
ଆସିଲେ ଆସିବ ଆଉଥିବେ ବାଟରେ ମରୁଥିବେ ସେମତି
ଆଉ ସିଏ କଣ ସେ ବାଟ ଦେଖିଛନ୍ତି ଏମିତି ଏମତି ଆମେ ଯାଇଥିଲୁ।
ଆଉହଲେମ ଘର ପାଖ ଛାଡିଦେବେ ସେ କେି ତମ ଘରେ ଯିବ।
ସେ ରାତିରେ ଆଉଛନ୍ତି ବୁଲୁଛନ୍ତି ଜାଗାରେ ବୁଝିପାରୁନ ନା କଥା ଗୁଡାକ।
ହଁ ହଁ।
ହଁ ମୁଣ୍ଡରେ ବୁଦ୍ଧି ନାହିଁ ଗୋଡରେ ଆଣ୍ଠୁରେ ବୁଦ୍ଧି ଅଛି।
ହଁ ହଁ ତମେ ତ ଦେଖୁଥିଲା ସିଏ।
କିଛି ଜାଣିନ ଖାଲି ତମ ପୁଅ ମାନଙ୍କର ଏଇ ହିଁ ଗୁଣ ଖରାପଛି।
କଣ କହୁନ ମୁଁ କଣ ଖରାପ କହିଲି କି?
ଆଉ। କିଛି ଜ୍ଞାନ କାଳି ଗପ ମାରୁାରୁଛ କଣ ବେଙ୍ଗ ଆସନ୍ତି ବେଙ୍ଗର ମନ ରଖନ୍ତି ଏତିକି କଣ ତମେ ଜାଣିଛ?
ହୁଁ ଆଉ ପଢାପଢି କୋଉ ଯାଇ ଗଲା?
ଚାଲିଛି ଆଉ ପଢା ପଢି ମୁଁ ମୋ ପଢାପଢି କଥା କ କହେନି ସିକ୍ରେଟ ରଖିବାକୁ ଭଲ ପାଏ।
ଓ ହୋ।
ଆମ କଥା ତ ଘରେ ଜାଣନ୍ତ ନାାଇଁ ନା କଣ
ଆଉ ସିକ୍ରେଟ କହୁଛୁ ଆପଣ ଘରେ କେମିତି ଯାନୁଛନ୍ତି?
ଶ ମୋ ଘର ଲୋକ ଜାଣିବେନି ସେ ଆଉ କଣ ସମସ୍ତଙ୍କୁ କିବେ ନା କଣ।
ହଁ ଏମିତି କଥାତା ହେଲେ।